ହଁ କହୁନୁ? ମୁଁ ଏଇଠି କଥା ହେଇ ଚାଲିଛି, ସେଇ କଲ ଟା କେତେବେଳେ କଟି ଯାଇଛି ମୁଁ ଆଉ ଜାଣିନି।
ମୁଁ ବା ସେଇ ଜାଣି ପାଇଲିନି।
ହାଏହେ ତାପରେ ତମ ଭୟସ ଶୁଭିଲାନି। ସେଇଠୁ ମୁଁ ଦେଖୁଛି ଏମତି ଅନେଇକି ଦେଖୁଛି ସେ କଲ୍ କଟିଗଲାଣି।
ହଁ। ଆଉ ତମକୁ ମାନେ ତମକୁ କୋଉ ମୁଭି ଟା କହିଲ ଭଲ ଲାଗେ ବେଶୀ?
ମୁଭି ମାନେ ଅଲ୍ଲୁ ଅର୍ଜୁନ ର ଟିକେ ଭଲ ଲାଗେ।
ହୁଁ।
ଆଉ କାର୍ଟୁନ୍ ଯାକୁ ଭଲ ଲାଗେ ଆଉ।
ହଁ ଆମେ ବି ମାନେ କାଟୁନ ଫାଟୁନ ଦେଖିଆକୁ ଭଲ ଲାଗେ ମ ତେ ଆଉ କମେଡି ହଁ ଏବେ ସବୁ ଯୋଉ ୟୁଟ୍ୟୁବ ରେ ୟୁଟ୍ୟୁବ ରେ ସବୁ କମେଡି କରୁନାହାନ୍ତି ନା ମତେ ଭଲ ଲାଗେ ସେ କମେଡି ଗୁରା।
ତ ମାନେ ସେ ସଂଗ୍ ଗୁଡାକ ଯୋଉ ବାହାରୁନି।
ହୁଁ।
କି ପ୍ରାଙ୍କ ହଉ
ମତେ ବି ଭଲ ଲାଗେ ସେଇ ଯୋଉ କମେଡି ଗୁଡାକ ଆଉ ସବୁବେଳେ ଭଲ ଲାଗେ ହରର ମୁଭି।
ତାରୁଚ୍ଛି
ହୁଁ ହଁନ୍ ଯୋଉ ହଁ ହଣ୍ଟେଡ ମୁଭି ଉରା ମତେ ଭଲ ଲାଗେ ଦେଖିବାକୁ।
ହଁ ମତେ ବି ଭଲ ଲାଗେ ମୁଁ ଆଗରୁ ବହୁତ ଦେଖୁଥିଲି ର ରାତି ଦିଟା ତିନିଟା ଯାଏଁ ଏମିତି ଦେଖୁଥିଲୁ ଆମ ହଷ୍ଟେଲ ରେ ଥିଲା ବଲେ ଯେତେବେଳେ ଫ୍ରି ମିଳିଲା ଏକ୍ସାମ ସରିଲା ମାନେ ସେଟା ଦେଖୁଥିଲୁ।
ଆଉ ଯୋଉ ଏତେବେଳେ ଆସେ ଆମର ମାନେ ଏଇ ରିଲ ଫିଲ୍ ଦେଖିଲା ଭିତ ଯଦି କୋଉ ମୁଭି ସର୍ଟ ପଳେଇ ଆସେ ତାର ଟ୍ରେଣ୍ଡଇଙ୍ଗି। ଆଉ ପଳେଇ ଆସେ ମୁଁ ଯୋଉ ତାକୁ ମୁଁ ସର୍ଚ୍ଚ କରି ସ ମାନେ ମୋବାଇ ମାନେ ତା ଖୋଜିମି କମେଣ୍ଟ କ ସେ ମୁଭି ଟା ନେମେ। ତାପରେ ଯାଇକି ତାକୁ ସର୍ଚ୍ଚ କରିକି ଦେଖିମି ଡାଉନଲୋଡ କରିଦେମି ଆଉ ଦେଖିମି କଣ କହିଲ ଆମର ବାଲାନ୍ସ ସରିଗଲେ ଆଉ କିଛି ମାନେ ବାଲାନ୍ସ ଆଉ ସାଙ୍ଗେ ସାଙ୍ଗ ପକେଇ ହବ କିି ଦି ତିନି ଚାରି ଦିନ ପରେ ପଡିବ ସେଆକୁ ଆମେ କ କରୁ ନା ହଁ ଦେଖି ଦେଖି ସ ହଁ।
ଡାଉନଲୋଡ କରିକି ରଖି ଦେଇଥାଅ ଯେତେବେଳେ ରିଚାର୍ଜ ଫୋନର ପେ ପଇସା ସରିଗଲେ ସେତେବେଳେ ଦେଖ ତାପରେ
ହଁ ବସିକି ସମତେ ଦେଖିମୁ। ଭଲ ଲାଗେ।
ହୁଁ ମୁଁ ଆଜିକାଲି ବେଶ ସେ କନ୍ ଦେଖୁଛି କହିଲ ସେଇ ପ୍ରିଡିଉ ଯୋଉଟା ଆସିଚି ନୂଆ ଗୋଟେ ଆପ ଟା
ହୁଁ।
ସେଇଠି ମୁଁ ଦେଖୁଛି ପ୍ରି ରିଲ୍ସ ଖାଲି ଡାଉନଲୋଡ କରିଦଉଛି ଆଉ ଯେତେବେଳେ ଡାଟା ଥବେ ଡାଉନଲୋଡ୍ କରିଦଉଛି ରାତିରେ ଶୋଇପଡୁଛି। ତାପରେ ମାନେ ସେଇଟାକୁ ପୁଣି ଦେଖୁଚି ସକାଳୁ।
ହଁ ଏବେ ତ କେତେ ସବୁ ବାହାରୀଲାଣି ମାନେ କେତେ ନୀୟୁ ଆପଲିକେଶନ ହେରିକା।
ବୋର ଲାଗୁନି ଆଉ ଦେଖ ଦେଖି କା।
ନା କେତେ ଇଏ ଦେଖିବ।
ହୁଁ। ଆଉ ମୋର ବି କାର୍ଟୁନ କେତେଟା ରହିଯାଇଚି ଇ ଇ ଇ ଫୋନରେ ୟୁଟ୍ୟୁବରେ। କାର୍ଟୁନ ମୁଭି ଯାକ ଆ ଦି ତିିନି ଟା ରହିଯା ଦି ତିିନି ଟା ସରେଇ ଦେଲେଣି ଆଉ ଦି ତିିନି ଟା ରହିଯାଇଛି। ହଁ ଅଧିକାଂଶ ଆଗରୁ ମୁଁ ଖାଲି ସି ଆ ଡି ପାଇଁ ବୟା ହେଇ ଯାଉଥିଲି ଜାଣିିଚୁ ନା ଖାଲି ସିଆଡି ତ ଦେଖିବି ଆଉ।
ହଁ।
ସି ଆଇ ଡି ଦେଖୁଥିଲି ଖତରନାକ ଖିଲାଡି ଏ ସବୁ ଗୁଡାକୁ ଦେଖୁଥିଲି।
ଓ ମା ହଁ ସି ଆଇ ଡି ବି ଆମେ ଦେଖଉଁ।
ତେଳୁ ଭାରି ଭଲ ଲାଗେ ମାନେ ସେ ଯେମିତି କରୁଥିବେ।
ହଁ ପରା କମେଡି ବି ଗୋଟେ ଗୋଟେ ଥାଏ।
ହଁ।
ଭଲ ଲାଗେନି ନା କମେଡି ଗୁରାକ।
ହଁ ବା।
ହେରା ମୁଁ ମାନେ କୋଉ
ସାଇଲାରୁ ଆଉ ଆଉ ସେଇଟା ମାନେ ସିଆଡେ ଟିକେ କମିଗଲାଣି ଫ୍ରିରେ ଯେତେବେଳେଠୁ ଆଇଲା ସିଆଡେ କମିଗଲାଣି ସେତେବେଳେ ଟିକେ। ଏଟା ଖାଲି ଡାଉଲୋଡ୍ କରି ଦବ ଦେଖୁଚି।
ହଁ।
ସେଇ ହଷ୍ଟେଲ ବାଲା ପୁଣି ସେଇ ସିଆ ହେଟା ଆଇଡି ଡାଉଲୋଡ଼ ହବ ମାନେ ଡାଟା ରହିଯିବ ନା ମୁଁ ହଷ୍ଟେଲ ଗଲେ ଏତେ ଫୋନ୍ ଦେଖାଦେଖି କରେନି। ମାନେ ଟୋଟାଲି ଦିନକୁ ଚବିଶ ଘଣ୍ଟା ଭିତରେ କେତେ? ଦି ଘଣ୍ଟା ତିନି ଘଣ୍ଟା ଏମତି ଖାଲି ଫୋନ ଇଉଜ ହବ ମୋର ହେଲା। ତ ସେଇଠୁ ଡାଟା ତ ପୁରା ବଞ୍ଚିଯିବ ମୁ ଡାଉଲୋଡ କରି କରି କରି କରି ରଖିଦେଇଥିବି ସବୁ।
ହଁ।
ଯୋଉ ଦିନ ଛୁଟି ହବ କି ମାନେ ଯୋଉ ଦିନ କିଛି ବେଶୀ ଫ୍ରୀ ଥିବି ଯୋଉ ଦିନ ବହୁତ ବୋର ଲାଗୁଥିବ ସେଇଦିନ ମୁଁ ଦେଖେ ସେ ସବୁ।
ଆଉ ତମର ଯୋଉ ମାନେ କୋଉ ମୁଭି ଟା ଭଲ ଲାଗେ ମାନେ ଗୋଟେ ମାନେ ମାନେ କେତେ ମୁଭି ଅଛି କୋଉ ମୁଭି ଟା ଭଲ ଲାଗେ?
ଏଇ ଗୋଟେ ଏ ଡବଲ ଏ ଗୋଟେ ଅଛି।
ହଁ ହଁ ଅ ଆ।
ହୁଁ।
ଅଁ ସେଟା ମାନେ ଅ ଆ ମତେ ଭଲ ଲାଗେ ତା ଟୁ ଟା ବି ଭଲ ଲାଗେ। ମୁଁ ବି ଦେଖିଚି ସେଟାଗ।
ତା ବୋହୁତୁ
ସେ ଯେ ଦେଖିବ ଆଜ ହଁ ସେ ଦେଖିବ। ମାନେ ହିର ହିରୋଇନ ଟା ମାନେ କେମତି ଫାଷ୍ଟ ମାନେ ତାର ବଡ ମାନେ ସିଏ ହେଲା ଧନୀ ଘର ଝିଅ। ହ ସିଏ କିନ୍ତୁ ଆ ପୁଅଟା ଏତେ ଧନୀ ନୁହଁ ସିଏ ତାଙ୍କ ଘରୁକୁ ଯୋଉ ଯାଇଥିବ ସିଏ ଖାଲି କହିବ ଏସି ଆଣ ମନେ ସିଏ କମଦାମିକିଆ ହାତ ପଠେଇବ ଇଏ ଦାମୀକିଆ ହାତ ବଢେଇବ ଭଲ ଲାଗେ। ଆଉ ଲାଷ୍ଟ ହଁ ଲାଷ୍ଟଇଟା ଦେଖିବା ତାଙ୍କ କଥାବାର୍ତ୍ତା ମାନେ ମାନେ ଏ ତଥାପି ମାନେ ମୁଁ କନଫ୍ୟୁଜ ହେଇଯାଏ ସେ ଫିଲ୍ମ ଟାରେ ମାନେ ହିରୋଟା ହିରୋଇନ କୁ ପ କୁତରେ ଭଲ ପାଉଥିଲ ନା ପାଉନଥିଲା।
ଆରେ ନାଇଁ ଗୋଟେ ବି ଯୋଉ ବି ମୁଭି ଦେଖ ହେଲା ମାନେ ସବୁଠୁ ବଢିଆ କେତବେଳେ ଲାଗେ କହିଲେ ଯେତେବେଳେ ମାନେ ଦି ଜଣ ଦି ଜଣଙ୍କୁ ମାନେ ହିର ହରୋଇନ୍ ଯେ ତବେଳେ ଦି ଜଣ ଦି ଜଣଙ୍କୁ ବୁଝା ବୁଝି ହେଇଥିବେ। ମାନେ ସବୁ ପୁରା ପରଫେକ୍ଟ ହେଇଯିବ ସେତେବେଳେ ସବୁ ବଢ଼ି ବଢିଆ ଲାଗେ। ଆ ଯେତବେଳେ ଝଗଡ଼ାଝାଟି କରୁଥିବେ ଭାରି ବେକାର ଲାଗେ ମତେ।
ହଁ ସେଟା ତ ହୁଏ ମାନେ ଜଣେତ ପ୍ରଥମେ ଝଗଡା ଝଗଡି କରୁଥିବ ତାପରେ ସେ ମାନେ କୋରେଇ ଙ୍କ ଫିଲୀଙ୍ଗଷ୍ ସେ କଡି ମସୁମ୍ ଗୋଲ ହେଇଥିବ ଉଧେ ପଳେଇ ଆସଚେ ତାହେଲେ ତାଙ୍କର ହେଇଯାଏ ଲଭ।
କିନ୍ତୁ ଯିଏ ହିଁ ଦେଖିବ ପ୍ରଥମେ ଝଗଡାଝଗଡା ମାନେ ଝଗଡା ଫଗଡା କିନ୍ତୁ ତାଙ୍କର ହିଁ ପ୍ରକୃତ ହିଁ ଲଭ ହେଇଥାଏ।
ହଁ ଆଉ ସେମାନେ ଅଧିକାଂଶ ଝଗଡା କରୁଥିବେ।
ହଁ।
ମାନେ କିଛି ଗୋଟେ ଏମତି ମିଶ ଅଣ୍ଡରଷ୍ ଷ୍ଟାଣ୍ଡିଙ୍ଗ ହେଇଯିବ ମାନ ଯାହାଥିରେ ମାନ ଦି ଜଣ ଦି ଜଣଙ୍କୁ ମାନେ ଅଲଗା ଅଲଗା ହେଇଯିବେ। ତାପରେ ପୁଣି ଆସିକି ପୁଣି ମିଶିବେ ଏଇ ସିରିଏଲ ଯାକାରେ ଦେଖିନ ସେ ସିରିଏଲ ରାକରେ ଯେମିତି ହୁଏ ମାନେ କିଛି ଗୋଟେ ହେଲା ସମସ୍ତଙ୍କର ମୁହଁ ମାନେ
ସିରିଏଲ ତ ପ୍ରବଳ ମାନେ ମାସ ସେ ଯଦି ମାସେ ଭିତରେ କଣ ପାଞ୍ଚ ଦିନ ଯଦି ଭଲ ସିନ ଥିବ ହିରୋ ହିରୋଇନ ଭିତରେ ପାଞ୍ଚ ଦିନ ଯାଙ୍କ ଖରାପ ହେଇଯାଇଥିବ।
ହଁ ଆଉ କିଏ ଯଦି ବ ବାଇଚନ୍ସ କୋଉ ହିରୋ ହିରୋଇନ ଯଦି ଆସିଥିବେ ମାନେ ସେଇ ହି ମାନେ ଦୁଇ ଜଣ ପା ଉ ପାଖାପାଖିରେ ଯାଉଥିବି ସେ ହି ହିରୋଇନ ହାତରେ ଗୋଟ ଥାଳି ଥିବ ତା ଭିତରେ ସିନ୍ଦୁର ଥିବ ବୋଳ ଥିବ ସେଇ ହିର ହା ତର ବାଜିକି ସେଇ ହିରୋଇନ ମୁଣ୍ଡରେ ସେ ସିନ୍ଦୁର ଲାଗି ଲାଗିଯିବ।
ହଁ ସେ ଯେମିତି ହୋଉ ସେ ବୁଢିକି ହୋଉ କି ଯେମିତି ହୋଉ ପଡେଇ ଦିଏ ମାନେ ଟ୍ରେଣ୍ଡିଙ୍ଗ ଚାଲଚି ଏଇଖିଣା।
ଯୋଉ ଏ ନହେଲେ କୋଉଠୁ ପବନ ପଳେଇ ଆସିବ ସେଇ ସିନ୍ଦୁର ନେଇକି ତା ମୁହଁରେ ମାଡିଦବ ମାନେ କେମିତି ଗୋଟେ ଲଜିକ ଲଗାନ୍ତିି ଏମାନେ
ହଁ ପା ସେ ଯୋଉଠି ହେଲେ ଗୋଟେ ଖୁଞ୍ଚି ଯାହା ହିଁ ପାଇଁ ପଡିବ ସେଇଠି। ଯେମିତି ହେଲେ ଗୋଟେ ଇନସିଡେଣ୍ଟରେ ହବ।
ହଁ ଏବେ ଗୋଟେ ଆସୁନି ସେଇ ଉଁମ୍ ମାନେ ଗୋଟେ ୟୁଟ୍ୟୁବରେ ମାନେ ମୁଭି ହୋଉ କି କିଛି ଗୋଟେ ରୋଷ୍ଟର କରୁଛନ୍ତି। ସେଇଟା ବି ଗୋଟେ ଗୋଟେ ଭଲ ଲାଗୁଛି।
ଆଉ ସିରିଏଲରେ ଦେଖିବ ଗୋଟେ କ୍ୟାମ୍ ମାନେ ଗୋଟେ କି କଣ ଗୋଟେ ହେଇଥିବ ବଡଟେ କଣ ହେଇଯାଇଥିବ ମାନେ ସମସ୍ତଙ୍କ କ୍ୟାମ୍ ମୁଁହକୁ ଖାଲି ଫୋକସ କରିବ କ୍ୟାମେରା ଦଶ ଥର।
ହଁ ହଁ ହଁ ହଁ ହଁ ଆଉ ସମସ୍ତଙ୍କର ମୁହଁ ଖୁଲା।
ଏକ୍ସପେରିଏନ୍ସ ହଉ। ଥରେ ଥରେ ବୁଲେ ସେଇଠି ତମର ପଳେଇଥିବ ଅଧଘଣ୍ଟେ।
ହାଁ ହାଁ ହାଁ ହାଁ। ଆଉ କୋଉ ଯଦି ହିରୋଇନ ପଡିଯାଉ ଥିବ ଶୁଣନ କୋଉ ଯଦି ହିରୋଇନ ପଡି ଯାଉଥିବ ସେଇ ହିରୋ ଆସିକି ମାନେ ତାକୁ ଧଇଦବ। ମାନେ ସେ ଯୋଉଠି ବି ଥାଉ ସେ ଯୋଉଠି ବି ଥାଉ ଆସିକି ଧରିବ ନହେଲେ ଉପର ସେ ହିରୋଇନ ପଡୁଥିବ ସେ ଉପ ହିର ଆସ ଆସିକି ତଳେ ଧରିଦବ ଏମ
ଆଉ ପଢିବା ପାଇଁ ତଳେ ମାନେ ଆମେ ନର୍ମାଲି ପଡିବା ପାଇଁ ସାଙ୍ଗେ ସାଙ୍ଗେ ଗଳି ପଡିଆ କେହି ଦେଖିବେନି ଆଉ ହିସ୍ ସିରିଏଲରେ ପଡୁଥୁବ ଯିଏ ପଡୁଥୁବ ପଡୁଥୁବ ଆଉ ତଳେ ମାନେ ପଡିନଥିବ।
ପଡ ପଡିବନି ପଡୁଥିବ ପଡୁଥିବ ସେ ହିରୋ ଆସିକି ଧରିଦବ ସେ ଯିଏ ବି ଆସ୍ ସିଏ ଧରଦବ ମୁଁ ଆଗେ ଧରଦବ ଆଉ।
ଆଉ ଯେତେ ଉଞ୍ଚା ତଳୁ ଗଳିଥାନ୍ତୁ ସିଏ ଫୁଣି ବଞ୍ଚିକି ଆସଥିବେ।
ହେଁ ହେଁ ହେଁ ହେଁ।
ଯେତେ ଗୁଳି ଖାଇଥାଉ ସାଙ୍ଗେ ସାଙ୍ଗେ ତାଙ୍କୁ ପୋଡିଥା ତାଙ୍କୁ ପୋଡି
ତମୁକୁ ଗୋଟେ ଛାତ ଉପରୁ ମାନେ ଡେଇଁ ଦିଆହେଲା ତାପର ଗୋଡ ହାତ ଭାଙ୍ଗିକି ମାନେ କଣ ଅବସ୍ତା ହବ କେଜାଣି। ସେ ହିରୋ ହିରୋଇଣିକୁ ଯାହା କରନ୍ତି
ତାଙ୍କ ଯଦି ବ ମାନେ ପଡିଥିବ ତ ଏ ମାନେ କଣ କହିଲ ଅ ସିଏ ଯଦି ଜଣେ ମରିଯାଇଥିବ ତାର ଡୁପ୍ଲିକେଟ ଫୁଣି ଆସିବ ତା ଭଳିଆ ଦେଖାଯାଉଥୁବ। ତ ଯୁଆଡୁ ହେଲେ ପଳେଇ ଆସିବ ପୁଣି ଥରେ ତାର ଚେଞ୍ଜ ହେଇ ଫେର ସେ ଆସିବ। କହିବ ପ୍ଲାଷ୍ଟିକ ସର୍ଜରୀ ହେଇଚି।
ହଁ ଆଉ ଗୋଟେ ମାନେ ସେଇ ଜୁଡ୍ୱା ଯେମତି କରନ୍ତିନି ନା ମାନେ ସତରେ ତ ଜୁଡ୍ୱା ନ ତିବି ମାନେ ଗୋଟେ ଛୋଟିଆ ଛୋଟିଆ ଦିଇଟା ମାନେ ଗୋଟେ ଥିବ ମାନେ ସେଇ ଭଳି ଜଷ୍ଟିକେ ଟିକି ଦେଖାହଉଥିବ ଆଉ କି ମାନେ ତାର ଫେସ୍ କଟ୍ ଇଏ ସବୁ କରିଦେବେ ହେନେ ଚୁଟି ଯାକ ସବୁ ତାର କ ଇଏରେ କରିଦେବେ‌। ଆଉ ଦି ଜଣଙ୍କୁ ଟୁଇନ୍ସ ବନେଇଦେବେ। ମାନେ ଫୋନ୍ ରେ ତ ଆଜିିକାଲି ହୋଉଚି ନାଁ ମାନେ ସେଇ ଫେସ୍ ଟାକୁ ମାନେ ଡବଲ୍ ଫେସ୍ କରେଇଦବ। ସେଇ ଅଲଗା ଝିଅଟେ ଜାଣିକି ଫେସ୍ ଲଗେଇ ଦୋଉଚନ୍ତି।
ହୁଁ ସବୁ ତ ସମ୍ଭବ ଆଉ। ଆଉ ଯୋଉ ଦେଖିବ ମାନେ ଗୋଟେ ଭଲ ସିନ୍ ଚାଲଥୁବ ତା ଭିତରେ ଫୁଣି ଗୋଟେ କିଏ ଭିଲିଆନ୍ ଏଣ୍ଟ୍ରି କରିଦେଇଥିବ।
ହଁ। ସେଇ ବାହାଘର ହୋଉଥିଲା ବେଳେ ମାନେ ସେଇ ହାର ମାନେ ଏଇ ମଙ୍ଗଳସୂତ୍ର ପିନ୍ଧଉଥିବ ହୁ କିି ସିନ୍ଦୁର ଲଗଉଥାଉ ହେଲା ସେ ବାହାଘର ବେଳେ। ସେଇ ଭିଲିଆନ୍ ଆସିକି କହିବ ରୁହ ନହେଲେ ମାନେ ଜବରଦସ୍ ସିଏ ଜବରଦସ୍ତି ବାହାଘର କରଉଥିବେ ମାନେ ହଁ ବାପା ଘରେ ଝିଅ ଘରେ ଏସି ତାଙ୍କର ଜବରଦସ୍ତି ମ୍ୟାରେଜ କରୁଥିଲାଳେ ସେ ହିରୋ ଆସିକି କହିବ ରହିଯାଅ। ହେଁ ହେଁ
ସେ ମାନେ ଯଦି ମାନେ ହିରୋ ଯଦି ଆଉ କା ସହିତ ମ୍ୟାରେଜ ହଉଥିବ ସେ କେ ମାନେ ବାହାଘତ ଜମା ଯେ ଜଲଦି ସରିବନି। ହିରୋଇନୀ ଆସିବ ପହଞ୍ଚିବ ତାପରେ ସରିବ।
କେତେ କଥା ଅଛି କେମିତି ଲଜିକି ଆଣିକି ବନୋଉଚନ୍ତି ସବୁ ସେ ଡାଇରେକ୍ଟରକୁ ଧନ୍ୟବାଦ ହୁଁ।
ହାଲୋ।
ଆରେ ମୁଁ ଶୁଣିଚି କହୁନ?
ହଁ ମାନେ ଯୋଉ ଦେଖିବ ସିରିଏଲରେ ତକିଛି ଗୋଟେ ମାନେ ଭଲ ସିନ୍ ତାଙ୍କର ଥିବ ଅଁ ଯାହାହେଲେ ଗୋଟେ ପୁଣି ଗୋଟେ ନୂଆ ବିପଦ କଣ ଆସିବ। ଆଉ ତାପରେ ହଁ।
ତାପରେ ସବୁ କରୁଥିବେ କରୁଥିବେ ତାପରେ ପୁଣି ଭଲ ହେଇଯିବ ତାପରେ ପୁଣି ଖରାପ୍ ହେଇଯିବ।
ତାପରେ ପୁଣି ଯଦି ମାନେ ଧର ଗୋଟେ ହିରୋର ଆଉକାସାଙ୍ଗେ ମ୍ୟାରେଜ୍ ହଉଥିବ ସେତିରେ କଣ କହିଲ ହବ ପୁଣି ହେଲା ମାନେ ମ୍ୟାରେଜ୍ ହୋଉଥିବ ହିରୋଇନ ଆସିବ ବାହାଘର ଅଧାରୁ ଭାଙ୍ଗିଯିବ।
ଆଉ ଗୋଟେ ଗୋଟେ ଜାଗାରେ କଣ ହୁଏ ମାନେ ଆସିଥିବ ହେଲା ମାନେ ସାଙ୍ଗେ ସାଙ୍ଗେ ଗୁଡ଼ ନିୁଜ୍ୟ୍ ଆସିଥିବ ମାନେ କିଏ ଯଦି କହିବ ଗୁଡ଼ ନିୟୁଜ୍ ଏଇଆ ତାପରେ ଆଉ ଗୋଟେ ମାନେ ଫୋନ୍ ଆସିବ ଫୋନ୍ ଆସିଲା ତାପରେ କହିବ ନାଇଁ ଏଇଟା ଗୋଟେ ଏମିତି ହେଇଗଲା। ପୁଣି ଗୋଟେ ବ୍ୟାଡ଼ ନିୟୁଜ୍ ସେଗୁଡ଼ ନିୟୁଜ୍ ଭିତରେ ବ୍ୟାଡ଼ ନିୟୁଜ୍ ପୁରେଇ ଦଉଛନ୍ତି।
ଏମିତି କେତେ କଣ ଅଛି ମତେ କେତେ ଫିଲ୍ମ ଆମେ ଦେଖୁଛୁ। ସିରିଏଲ୍ ସିରିଏଲ୍ ମୁଁବି ଆଉ ଦେଖୁନି।
ନାଇଁ ସିରିଏଲ୍ ମୁଁ ଆଗରୁ ଦେଖୁଥିନି ଆ
ନା ନା ଫାଷ୍ଟ ଫାଷ୍ଟ ସେ ସିରିଏଲ୍ ଟା ଆସିବ ଯେତେଳେ ଭଲ ଲାଗିବ ଟିକେ ଦେଖିବାକୁ।
ହୁଁ।
ତାପରେ ଆଉ ଭଲ ଲାଗିବନି। ତାପରେତ ମାନେ ଗୋଟେ ସେମିତି ହେଲା ନଉଥିବ ଦଶ ଦିନି ପନ୍ଦର ଦିନି ମତେ ମାନେ ଆଉ ଭଲ ଲାଗିବନି।
ଆରେ ଆଗୁରୁ କଣ ଆମକୁ ଜଣା ପଡ଼ୁନଥିଲା ଆମେ ସେଇଟା ଭାବୁଥିଲେ ଏଟା ଆକ୍ଚୁଆଲି ଜିଆରରେ ହଉଚି ଏବେ ଆମେ ମାନେ ସବୁ ଜାଣିଗଲେଣିନା ମାନେ ଏଇଟା ସୁଟ୍ କରା ହଉଚି ବୋଲି ଆଗରୁ ଆମେ ଏ ଏତେ ମାଇଣ୍ଡ ଦଉନଥିଲେକି ଏଇଟା ନାଇଁ ସୁଟ୍ ହଉଚି। ମୁଁ ତ ଭାବୁଥିଲି ଏଇରା କଣ ସତରେ ହଉଚି ମାନେ ଗୋଟେ ମୋଭିି ଦେଖିବି ହେଲା ମାନେ ହିରୋ ସେଇ ଭିଲିଆନ ଯାକକୁ ମାରି ଦଉଥିବ କଉଛି ସତରେ କଣ ମୁଁ ମାରି ଦଉଚି ଆଉ ମରିଯାଉଛନ୍ତି ସମସ୍ତେ। ମୁଁ ସେଇଆ ଭାବୁଥିଲି ପରେ ପରେ ସିନା ଜାଣିଲି ଏଇଟାକୁ ନାଇଁ ଖାଲି ସୁଟ୍ କରୁଚନ୍ତି।
ହଁ।
ମାନେ ସେଇ ଗୋଟେ ଦୌଡ଼ି ଲଗେଇବେ ସବୁ ସେ ଯେମିତି ଉଡ଼ୁଥିବ ସେଇ ଦଉଡ଼ି ଲଗେଇକି ଟାଣୁଥିବେ ସେଇପଟେ। ସେ ସେମିତି ଖାଲି ଗୋଟେ ଆକ୍ଟିଂ କରିଦବ କି ନାଇଁ ସେ ଉଡୁଛି ଉପରେ।
ହଁ ଆଉ ଗୋଟେ ଦେଖିଥିଲି ମାନେ ଛୋଟବେଳେ ଭୂତ ଗୁଡ଼ାଦେଖି ମାନେ ଭୂତ ଫିଲ୍ମ ଦେଖିଲେ ଡର ଲାଗ କିନ୍ତୁ ମୁଁ ଜାନିନଥିଲି କିଏଇରା ମଣିଷମାନେ ନିଜେ ଭୂତ ଆଟିଂ କରୁଛନ୍ତି।
କେତେ କଣ ଅଛି।
ହଁ। ମୁଭି ମାନେ ହଣ୍ଟେଡ଼୍ ମୁ
ହଣ୍ଟେଡ଼ ମୁଭି ତ ସେତେ ମାନେ ବଢ଼ିଆ ବଢ଼ିଆ ଏବେ ଭାରୁଚି ମାନେ ଦେ ମାନେ ନୂଆ ତ ଏବେ ଭାରିଚି ଗୋଟେ କଣ ତ ସେଟା? ଭୂତ୍ ବଙ୍ଗଲା ନାଁ କଅଁଟେ?
ଭୂତ୍ ବଙ୍ଗଲା ତ କେବେଠୁ ଅଛି।
ହଁ ସେଟା ମାନେ ଦେଖିବ ମାନେ ସେ ଯୋଉ ରାତିରେ ଭୂତଟା ରାକ୍ଷାସଟା ଦେଖିବ କେମିତି ଦେଖା ହଉଥୁବ?
ହଁ ପା।
ପୁରା ଦାନ୍ତ ଫାନ୍ତ ଭାରିଥିବ କାନରା ବଡ଼ ବଡ଼ ମୁଖା ପିନ୍ଧିଥିବ ମାନେ ଦେଖିଲେ ଭାରି
ଏ ଆଗୁରୁ ମୁଁ ବୋହୁତ ଦେଖୁଥିଲି ହେଲା ତାପରେ ଗୋଟେ କଁ